ହ୍ୟାଲୋ।
ହ୍ୟାଲୋ ଆପଣଙ୍କୁ ମୋ କଥା ଶୁଭୁଚି?
କଣ କହିଲେ?
ଆପଣଙ୍କୁ ମୋ କଥା ଶୁଭୁଛି?
ହଁ ହଁ କଅନ୍ତୁ। ଏଇ ଘର ଓଲୋଉଚି।
ମାନେ ଆପଣ ସକାଳେ କଣ ଘର ଭଳେଇ ନଥିଲେ କି?
ଓଳେଇଥିନି ରୋଷେଇ ବାସ ସଇଲା ଜଳଖିଆ ଖିଆ ସଇଲା ପୁଣି ଓଳାଓଳି ହବ ପୁଣି ଗାଧୁଆବେଳକୁ ପୁଣି ଖାଇଲା ବେଳକୁ ଓଳାଓଳି ହବ ଏଇଭଳିଆ କାମ ଚାଲିଛି ଆଉ।
ଆଉ ଆପଣଙ୍କର ରୋଷେଇବାସ କଣ ଗାଧୁଆବେଳ ପାଇଁ ହେଇନି?
ହଁ ସରିଗଲାଣି।
କଣ ଆଜି ରୋଷେଇ କରିଛନ୍ତି?
ଆଜି ରୋଷେଇ ପୋଟଳ ଆଳୁ ତରକାରୀ ହେଇଛି। ସକାଳୁ କୁନ୍ଦୁଡି ଆଳୁ ଭଜା ହେଇଥିଲା ପିଠା ହେଇଥିଲା ଆଉ କିଛି ହେଇନି। ପାଣି ଅସୁବିଧା ଆଉ କିଛି କରିନି ବର୍ଷା ହଉଛି। ଏଇ ଭଳିଆ
କଣ ହେଇଛି ଆପଣଙ୍କର?
ଆମର ମଟର ବୋରିଙ୍ଗ ମଟର ପୋଡି ଯାଇଛି। ମଟର ଆସି ସାଇଲାଣି ମିସ୍ତ୍ରୀ ଆସି ଖାଲି ଲଗେଇବେ। ଏଇଆଉ ଏତେ ହଇରାଣ ମୁଁ ସାଇଟ୍ ଘରୁ ଆଣିକି ପାଣି ଚଳୁଚୁ। ଏତେ ଭୂଲ ଦି ତିନି ପ୍ରକାର କଲାବେଳକୁ ପାଣି ଅଧିକା ଖ ଖର୍ଚ୍ଚ ନା ଆଉ ଦରକାର। ଆଉ ହେଇଭ
ଆଚ୍ଛା ଆପଣଙ୍କର ଯୋଉ ମଟର ଖରାପ ହେଇଛି ଆପଣଙ୍କର ମାଲିକକୁ କହିଲେ ସିଏ ଆସି ତିଆରି କରିଦେବେନି?
ହଁ ମାଲିକ ଦେଇଗଲାଣି ମଟର ଆଣିକି। ମିସ୍ତ୍ରୀ ଆସିକି ଲଗେଇବେ।
ଆଉ ତାହେଲେ ଆଜି ତାର ସମାଧାନ ହେଇଯିବ ଆପଣ ଆଉ ବ୍ୟସ୍ତ ହେବେନି। ଆଚ୍ଛା ଆପଣଙ୍କ ଯୋଉ କହିଲେ ଗାଧୁଆବେଳେ ରୋଷେଇ ଅଛି ଆପଣ ଗାଧୁଆବେଳେ ମାନେ ଆପଣଙ୍କ ଘରେ କିଏ ଖାଆନ୍ତି? ଆପଣ ତ ପିଲାମାନେ ସବୁ ବାହାରକୁ ପଳଉଛନ୍ତି, ଆପଣଙ୍କ ପୁଅ ତ ବାହାରକୁ ଯାଉଛି। ଗାଧୁଆ ବେଳେ ସବୁ କିଏ କିଏ ଖାଆନ୍ତି?
ସବୁ ଆସିବେ ଦିଟା ବେଳକୁ ଖାଇବେ। ନ ଖାଇଲେ ରହିବ ରାତି କି ଖାଇବେ ଆସିକି। ଯୁଦି ପଦାର ଖାଇଲେ ରାତିକି ଆସି ଖାଇବେ। ରହିବ ଆଉ ଗାଧୁଆବେଳେ ତ କରିବାକୁ ହବ ନା। ଆଉ କଣ ନକରିଆକୁ ହବ କି। କେତେବେଳେ ଆସିଯିବ କଣ କହି ଯାଇଛନ୍ତି ନା ଆମେ ଖାଇବୁନି ବୋଲି କରିବନି। କୋଉ ମୂହୁର୍ତ୍ତ ରେ କେତେବେଳେ ଆସିବେ କେତେବେଳେ ବାହାରେ ଖାଇଦେବେ ଠିକ ଠିକଣା ନାହିଁ। ଆଉ କରିବାକୁ ତ ଯେମିତି ହେଲେ ପଡିବ ରାତିକି ରଖିଦେବି ଆଉ କଣ ନ ଖାଇଲେ ଆଉ।
ନା ମୋ କହିବା କଥା ହଉଛି କଣ ଯୋଉ ଖାଦ୍ୟଟା ଆପଣ ଗାଧୁଆବେଳେ ରାନ୍ଧିଲେ ସେଇଟା ରାତିକି ଖାଇଲେ ଭଲ ଲାଗେ ଆପଣ ପିଲାମାନେ ରାଜି ହୁଅନ୍ତି ଖାଇବା ପାଇଁ?
ହଁ ରାଜି ହେବନି କାହିଁକି ଆଉ ଗାଧୁଆ ଖାଇଲେନି ଆଉ ସେ ଖାଦ୍ୟ କଣ କରିବୁ। ବାଧ୍ୟ ହେଇ ରଖିବି ରାତିକି କହିବି ଏଇ କଥା ତମେ ଗାଧୁଆବେଳେ ଖାଇଲନି ରାତିକି ଖାଇବ।
ଆଉ ସେ ଭାତ ଗୁଡ଼ାକ ଯୋଉ ରୋଷେଇ ହଉଥାଏ ସେ ଭାତ ଗୁଡ଼ା ତ ଶୁଖିଯାଉଥିବ ଆଜ୍ଞା।
ହଁ ଶୁଖି ଯାଉ ଆଉ କଣ କରିବି ଆଉ, ଆଉ ଭାତକୁ ରାନ୍ଧିକି ପୁଣି କଣ ରାନ୍ଧିକି ଦେବିନା ନଷ୍ଟ ନଷ୍ଟ କରିବିନା ଭାତ ଆଉ।
ନା ମୋ କହିବା କଥା ହଉଛି ସେ ଭାତକୁ ପୁଣି ରାତିରେ ପୁଣି ଟିକେ ପାଣି ଦେଇ ଗରମ କରିଦେଇ ପେଜ ଗାଳି ଦେଉନାହାନ୍ତି ସେଇଟା ଭଲ ହବ ନରମ ହବ ଭାତଟା ରହିବ।
ନାଇଁ ସିଏ ହବନି କଣ୍ଟ୍ରୋଲ ଚାଉଳ ସହଜେ ନରମ ହେଇଯାଉଛି ଭାତ ମେଂଚି ମେଂଚି ହେଇଯାଉଛି। ପୁଣି ଫୁଟେଇକି ଗାଳିଲେ ପୁଣି ନରମ ହେଇଯିବ। ପେଜୁଆ ପେଜୁଆ ହେଇଯିବ ଖାଇବେନି ଫେରେ ବିଗିଡିବେ। ଆମର ଯୋଉ ସମୀତେ ଖାଇଦେ ତା ବାପ ବିଗିଡିବ। କହିବ ରାନ୍ଧିଦେଇ ସକାଳୁ ପଳେଇଚି ଚି ଆଉ। ଇଏ କରିନି ସିଏ କରିନି ଅମକି ହେଲା ସମକି ହେଲା ତ ନରମ ହେଇଗଲା ଗେଜେଗେଜେ ହବ।
ଆ ନାଇଁ ତାଙ୍କ ବାପାଙ୍କୁ ବୟସ ଅଧିକ ହେଇଥିବ ସେଇଟେ ଟାଣ ଭାତ ହଜମ କରିପାରୁନଥିବେ ତେଣୁ ସେଥିପାଇଁ ସେ ଏକଥା କହୁଥିବେ ଆପଣ ଖରାପ ଭାବିଲେ କଣ ହବ। ତାଙ୍କ ବୟସ ଅନୁଯାୟୀ ସେ ତାଙ୍କ ପେଟୁକୁ ଦେଖିବେ ନା ସେ ଦେହଟା ଆଗେ ନା ଶରୀର ଆଗେ ଆମର ଯେମିତି ଠାକୁର କହିଚନ୍ତି ଆଗେ ଶରୀର ତାପରେ ପରିବାର ତାପରେ ଆଜ୍ଞା ଠାକୁର। ଆଗେ ଶରୀରକୁ ଦେଖିବ ତାପରେ ସଂସାରକୁ ଦେଖିବ ତାପରେ ଆଜ୍ଞା ଯାଇ ଠାକୁର ପୂଜା କରିବ ବୁଝିଲେ କି ଆଜ୍ଞା।
ନାଇଁ ସେ ଲୋକଟା ଭାରି ଗୁରୁଗୁରିଆ ଲୋକ ଆମେ ଖାଇଉ ଚୁଟି ବାହାରିବନି ତାଙ୍କ ଖାଇଲାବେଳେ ଚୁଟି ବାହାରିବ। ଗୁରୁଗୁରିଆ ଲୋକଙ୍କର ପର୍କୁତିି ଆଉ କଣ କରିବ। ଆଉ ଭାତ ଗାଧୁଆଏଳେ ଖାଇବେନି ବାହାରେ ଖାଇକି ଆସିବେ ଭାତକୁ ନଷ୍ଟ କରିକି ପୁଣି ଗାଧୁଆ ରାନ୍ଧିକ ରାତି ଖାଅ ଯମତି ନ ଖାଇଲେ ଗାତି ଖାଇାଉ
ନା ନା ପରିବାରରେ ସମସ୍ତଙ୍କର ଆଜ୍ଞା ଏମିତି ଅସୁବିଧା ଅଛି। ଯେମିତି କୁହ ତି ସେ କହୁଥିବ ମୁଁ ବାଇଗଣ ଖାଇବିନି ସିଏ କହୁଥବ ମୁଁ ଏଟା ଖାଇମିନି ସେଟା ମାନେ ଖାଇବାରେ ଗୋଟେ ଚସ୍ ଅଛି। ବାଇଗଣ ଖାଇଲେ ଅଛି କୁଣ୍ଡେଇ ହେବ କି ଚିଙ୍ଗୁଡି ମାଛ ଖାଇଲେ କୁଣ୍ଡେଇ ହେବ ଆଲର୍ଜି ହେବ। ତେଣୁ ସେମିତି ନୁହଁ ସେ ଏମିତିଆ ଟାଣ ଭାତ ଖାଇଲେ ତାଙ୍କ ପେଟ ଗଡେଇ ଗଡେଈ ହବ ଭଲ ଲାଗିବନି କି ଗ୍ୟାସ୍ ହଉଥିବ ତେଣୁ ଏସବୁ ପ୍ରୋବ୍ଲେମ୍ ପାଇଁ ସେ ଖାଉନଥି ଥିବେ ସେଥିପାଇଁ ସେ ରାଜି ହେଉନଥିବେ ଆଉ ଆପଣ ସିନା କହୁଚନ୍ତି ସିଏ ତାଙ୍କ ସମସ୍ୟାଟା ଆଜି ଦେଖୁଚନ୍ତି ତେଣୁ ମୋ କହିବା କଥା ହଉଚି ଯଦି
ଖାଇବେନି ଆଇଁଷ ମାଇଁଷ ହେଲେ ସେ ଟାଣ ଭାତ ସବୁ ଚାଲିିଯିବ ଆଉ ପଳେଇବ। ବାପ ଝିଅ ପୁଅ କେହି ଆଇଁ ବିନା ଆଇଁଷରେ ଭାତ ଖାଇବେନି ରୁଚିବନି ସାଧାବେଳେ ଭାରି କଷ୍ ଷ୍ଟ ଭାତ ଯିବାକୁ। ରଖୁଚି ଆଉ
ତ-ତାମାନେ ତମେ କହୁଚ ସେ ଟିକେ ଆଇଁଷ ପ୍ରିୟ ଲୋକ ନା କଣ ଆଇଁଷ ଟିକେ ଖାଇବାକୁ ଭଲ ପାଆନ୍ତି ନା କଣ?
ଆଇଁଷ ହେନେ ଭାତ ଯିବ ଭୋକ ଦେଖେଇବ ସେଦିନେ। ଆଉ ସେ ଟାଣ କଁ ନରମ କଣ ସେ କିଛି ଦେଖାଯିବନି ସେ ସବୁ ଖାଇଦେବେ। ଆଉା ନିରାମ ଦିନ ଖାଲି କରିକି ଠେଲି ହେବେ। ଏୟାକୁ ଖାଇବି ନା ସେୟାକୁ ଖାଇବି ନା, ଆ ପରିବା ପତ୍ର ଆଉଚି କଣ ସବୁ ନଷ୍ଟ ହଉଚି ପଚୁଚି। କରିଦେବି ଯଦି ହେଲା ଦୋଷ ଖାଇବେନି ତାକୁ ଫୋପାଡିବି। ଏଭଳିଆ ଆଉ କଣ କରିବ।
କଣ ଆପଣ ପିଲାମାନେ ଆପଣଙ୍କ ସ୍ୱାମୀ ଯେ ଆପଣ ପୁଅ କୋଉ ଆଇଁଷଟା ଖାଇଆକୁ ବେଶୀ ଭଲ ପାଆନ୍ତି।
ସେ ସବୁ ଭଲ ପାଆନ୍ତି। ଆଉ ପିଲାମାନେ କହିବେ ଅଣ୍ଡା ଖାଇମୁ ପିଠାରେ ଅଣ୍ଡା ପକେଇକି। ପିଠା କରିଦବୁ। ଆଉ ଅଣ୍ଡାର କଣ୍ଟା ନାଇଁ ସୁବିଧା ଖାଇଆକୁ। ମାଛର ପେଟି ମାଛ ଖାଇମୁ କଣ୍ଟା ଛଡେଇକି ଖାଇ ପାରିବୁନୁ ବ ବଡ ବଡ ପେଟିମାଛ କଣ୍ଟା ତାକୁ ଖାଇବୁ। ଚିକେନ ଖାଇବୁ ଚିକେନ ଝୁଳ ଖଣ୍ଡେ ଖାଇବୁନି ତାର ଆଳୁ ଝୁଳ ମସଲା ଦେଇକି ଅଧିକ କଦ ତାପରେ ଭଲ ଆଉ ଏଇଆ ସବୁ ଖାଇବେ ତା ବଢ଼ି ଆଳୁ ତରକାରୀ ଖାଇବେ। ବନ୍ଧାକୋବି ଖାଇବେ ଫୁଲୁକୁ ଖାଇବେ ମଟର ଆଳୁ ତରକାରୀ କରିଦବ ପୁରୀ କରିଦବ ପିଠା କରିଦବ ରୁଟି କରିଦବ ସେ ସବୁ ଖୁସି। ପରିଆ ଶାଗ କଥା କହିବେନି ଖାଇଆକୁ। ପରିଆ କଥା କହିଲେ ତାଙ୍କ ଟିକେ ମୁଣ୍ଡ କଣ ହେଇଯିବ। ଖାଲି ସାଧା ଡାଲି ଆଳୁ ଭତା ଆଳୁ ଭଜା କରି ଦଉନ ସିଏ ଖାଇଦେବେ ଆଉ ଯଦି ଖାଇବେ ପରିଆ ପତ୍ର କଁ କରାଯିବ ସବୁ ଆସୁଚି ନଷ୍ଟ ହଉଚି ପଚି ଯାଉଚି। କଁ କରିମ? ନା ଦେଦି ପରିଆ ରାନ୍ଧ୍ ଦେଇଚି କିଛି କରିନି ଡାଲି ଫାଲି ସେ ମିିକ୍ଚର ଆଳୁ ନେଇ ଖାଇଦେଏ
ନା ମୋ କହିଆ କଥା ହଉଚି କଣ କି ଆକ୍ଚୁଲି ପରିବା ପରିବା ଟା ଆକ୍ଚୁଲି ନ ଖାଇଲେ ଖରାପ। ତେ ପରିବାରେ ସବୁ ଭିଟାମିନ୍ ତକ ଅଛି। ତେଣୁ ଆପଣ କି ଆପଣ ପିଲାମାନେ କି ଆପଣ ସ୍ୱାମୀ କି ପୁଅମାନେ ତାକୁ ଆପଣ କୁହନ୍ତି ଯେ ପରିବା ତମେ ଡାକ୍ତର କତିକି ଯିବ କୋଉ ଡାକ୍ତର କହୁନାହାନ୍ତି କଁ ପଇଆ ଖାଇବା ପାଇଁ ଆପଣ ଏହି ସବୁ ଖାଦ୍ୟ ଖାଇବ ପରିବା ତାହେଲେ କାଇଁ ଆଣୁଚ କାଇଁ ତାହେଲେ। କାଣ ଆପଣ ପରିବାଟା ବନ୍ଦ କରିଦିଅନ୍ତୁ। ହଁ ଆପଣ ଗୋଟେ ଭଜା ଭାଜିଲେ ଖାଲି ଆଳୁ ଭାଜିଲେ କଣ ଆପଣଙ୍କୁ ଭଲ ଲାଗିବ କେତେଅଳେ କେମିତି ଥରେ ଅ କେବେ ଆଳୁ ଖାଇଲ କି ଅନ୍ୟ ସମୟରେ ଆଳୁ ସହିତ ପୋଟଳଟିଏ ଭାଜିଲ। କି ଆଳୁ ସହିତ କୁନ୍ଦୁରି ଟେ ଭାଜିଲ କି ଆଳୁ ସହିତ ବାଇଗଣଟେ ଇଏ କଲ। କି ତରକାରୀ ଟା ସେମିତି ବାଇଗଣ ଆଳୁ ମାଟି ଆଳୁ ଏମିତି ପକେଇ ଗୋଟେ ତରକାରୀ ରାନ୍ଧିଲ। ତେଣୁ ପରିବାଟା ନ ଖାଇଲେ କେମିତି ହେବ ପରିବାଟା ଆମକୁ ଖାଇବା ନିହାତି ଦକାର। ଏ ଖାଲି ଯେ ଏଇ ଆଳୁ ଖାଇମୁ ଇଏ ଖାଇମୁ ଏଇଗୁଡ଼ାକ ଭବିଷ୍ୟତ ପାଇଁ ପିଲାଙ୍କର ବୟସ ବଲେ ସେଇଟା ଅସୁବିଧା ହବ। ତେଣୁ ପରିବାଟା ନିହାତି ଖାଇବା ଦକାରେ। ଆପଣ ଘରେ ଶାଗ ଖାଆନ୍ତି ପିଲାମାନେ ଅଧିକ?
ହଁ ଶାଗ ଫାଗ କିଛି ଖାଇବେନି ପରିଆ ଖାଇବେନି ଶାଗ ଖାଇବେନି ସବୁଜ ପନିପରିଆ କିଛି ଖାଇବେନି। ଖାଲି ଫୁଲୁ କୋବି ବନ୍ଧାକୋବି ଖାଇବି ଆଉ କିଛି ଖାଇବେନି।
ଆପଣ କହିଲେ ଦେଖିଆ ଶାଗଟା ଶାଗଟା ଗୋଟେ ଦିନିଷ ମାନେ ଶାଗ ଆକ୍ଚୁଲି ଏ ଶାଗଟା ମାନେ ଲଗେଇକି ଆପଣ ଖାଇଆକୁ ବଢ଼ିଆ ଲାଗେ ଗରମ୍ ଗରମ୍ ଶାଗଟା ଭଜା ହେଇଥିବ। ଆପଣ ଖାଇବେ ମାନେ ଗୋଟେ ଜିନିଷ ଦେଖନ୍ତୁ ସଜନା ଶାଗ ସଜନା ଶାଗ ତା ଧେରେ ଏ ମାନେ ଛୋଟ ଛୋଟ ଆଳୁ କରି କଖାରୁ ଟିକେ ପକେଇ ତାକୁ ଭାଜିଦେଲେ ତା ଟେଷ୍ଟ ମାନେ ଗରମ୍ ଗରମ୍ ଭଜା ହେଇଥିବ ଆପଣ ଖାଇ ବସିବେ ସେ ଶାଗଟି ଖାଇଲେ ଆପଣଙ୍କୁ ଏତେ ବଢିଆ ଲାଗିବ ଆପଣ ଭାବି ପାରିବେନି। ତେଣୁ ଆପଣ ପିଲାମାନେ କେମିତି ରାଜି ହଉନାହାନ୍ତି ଖାଇଆ ପାଇଁ ମୁଁ ସେ କଥା ଚିନ୍ତା କରୁଚି ତେଣୁ ଶାଗଟା ଆକ୍ଚୁଆଲି ନିହାତି ଖାଇଆ କଥା। କଣ ପିଲାମାନଙ୍କର ଅସୁବିଧା ହଉଚି ଆପଣ ଯୋଉ କୋଶଳା ଶାଗ ହେଲା ନେଉଟିଆ ଶାଗ କି ସୁନୁସୁନିଆ ଶାଗ କଳମ ଶାଗ ଆପଣ ପିଲା କଣ କିଛି ଶାଗ ଖାଇଆକୁ ଭଲ ପାଆନ୍ତିନି?
କିଛି ଖାଇବେନି ଆମର ସବୁଦିନେ ଶାଗ ହୁଏ। ସବୁଦିନେ ଶାଗ ହବ ସେ କେଇ ଖାଇବେନି ଆମେ ବାପ ଛୁଆ ପୁଅ ଖାଇବୁ। ମା ପୁଅ ବାପ ଖାଇବୁ ଏ ଦି ଝିଅ ଟୋଟାଲ ଛୁଇଁବେନି। ବାପ କହେ ସେ ନ ଖାଆନ୍ତୁ ତାଙ୍କୁ ଭଲ ଲାଗୁନି ନ ଖାଆନ୍ତୁ ଫୁଲାଣିଆ କରିଚନ୍ତି। ସେ କରିଥାନ୍ତୁ ଅସୁବିଧା ହେଲେ ବାପ ଯିବ ବୁଝିବ। ଆଉ ମୁଁ ଯଦି ପାଟି କରିବି ସେ କହିବେ ତୁ କାହିଁ ଗେଜେ ଗେଜେ ହୋଉଛୁ। ସବୁବେଳେ ମୋ ଗେଜେ ଗେଜେ କାଟୁଛି ନ ଖାଆନ୍ତୁ। କରନ୍ତୁ ବସିଥାନ୍ତୁ।
ନା ଆପଣ। ଆପଣ ପିଲାକୁ ପିଲା ଦୁଇଟିିକୁ ଟିକେ ବୁଝେଇକି ଶାଗ ଟିକେ ଟିକେଏ ଅଳପ୍ ଅଳ୍ପ ଦିଅନ୍ତୁ ଅଳ୍ପ ଅଳ୍ପ ଖାଇଲେ ଅଭ୍ୟାସ ହେଲେ ତା ପରେ ମନକୁ ସିଏ ଖାଇବେ, ହଁ। ତେଣୁ ଆପଣ ତାକୁ ବୁଝେଇ ବାଝେଇ ଖୁଆଇବେ ନାଁ ଆଉ।
ଟିକେ ବି ଖାଇବେନି ଅଳ୍ପ କଣ ସେ ଛୁଇଁବେନି ବାହାରେ ବାହାରେ ଦେବେ। ପରିବା କାଢିଦେବେ ଡାଲମା କନେ ପରିବା ସବୁ କାଢିଦେବେ ଖାଲି ଝୁଳ ଖାଇବେ, ସାଧା ଡାଲି ଖାଇବେ। ଡାଲମାର ପରିବା ପଇଲେ ଖାଇବେନି ଆଉ ଭୋଜି ଭାତକୁ ଗଲେ ସେ ଖାଇବେନି ଖାଲି ଖୀରି ଟିକେ ଖାଇକି ଆସିବେ। ସାନ ଝିଅ ମୋର ଯେତିକି ଆଣିଥିବ ସେତିକି ପୋଛାପୁଛି କରିଦେଇକି ଖାଇଦବ। ବଡ ଝିଅ ଖାଇବନି ବାରରେ ଦେଇକି ବାପା ହଉ ମା କୁ ହୋଉ। ସେ ଭାତ ପତ୍ର ସବୁ ଦେଇ ଦେଇେଇକି ପଳେଇଆସିବ ଯାଉ କାହିଁକି। ନାଁ ମୁଁ ଖୀରି ଖାଏ, ଖୀରି ତୁ ଖାଉ ଆମର ଭୋଜି ଭାତରୁ କ୍ଷୀରି ଆସିବ ସିଏ ଖାଇବ କହିବ ଭଲ ଲାଗୁନି ଯଉଁ ଭୋଜିିକି ଗଲା ଆଉ ଖୀରୀ ଖାଇବି। ହେଲା ଏଇ ଭଳି ବିର
ତାପରେ ତାପରେ ଏଇଟା କଥା ହେଲା। ଆପଣ ସାନ ଝିଅ ଠିକ୍ ଠାକ୍ କରି ଖାଏ ତଥାପି ଟିକେ କିଛି ଖାଏନି ତଥାପି ଖାଏ କିନ୍ତୁ ବଡ଼ ଝିଅଟି ମାନେ ଖାଇବା ଉପରେ ବୋହୁତ୍ କଟକଣା ତା ନାକି।
ଖାଇବ ସାନ ଯେତିକି ଖାଇବ ସେତିକି ଆଣିବ ତାର ନଷ୍ଟ କରିବନି ଯେକୌଣସି ଜିନିଷ ହବ ତାର ହିସାବରେ ଖାଇବ। ବଡ ଲୁଭ କରିବ। ଲାଷ୍ଟ୍ କୁ ଛାଡିବ ହଁ ଆଉ ଘରେ ହାପୁଲା ମାରିକି ସବୁ ଖାଇ ପଳେଇବ ଭଲ ଭଲ ଚୁପ ଚାପିକି ବାଛିବି ଆଉ ମୁଁ କଣ ଖାଉଛି ଇଏ କରିଦେଇଛି।
ଆଚ୍ଛା -ଆଚ୍ଛା। ତାହେଲେ ଆପଣ ବଡଝିଅର ଖାଇବା ପାଇଁ ଟିକିଏ ବଦମାସି କରେ। କିନ୍ତୁ ସାନ ଝିଅ ଠିକ୍ ନା କି ଆଜ୍ଞା, ହୋଉ ଠିକ୍ ଅଛି ଆମେ ପରେ କଥା ହେବା ଆଉ ମୁଁ ରଖିଲି।